ହ୍ୟାଲୋ
ହୁଁ କଣ କରୁଛ?
ଏଇଠି ଚଣା ପିଆଜି କରିକି ବୋଲି ବାଟୁଥିଲି ।
ଠିକ ଓହୋ, ଚଣା ପିଆଜି ଏଇଟା କେମିତି ହଉଛି?
ଚଣାକୁ ସକାଳୁ ବତୁରଇକି ରଖିଥିଲି ସେଥିରେ ଅଦା ଆ ରସୁଣ ପକେଇକି, ଲଙ୍କା ପକେଇକି, ତାକୁ ବାଟିଦବା ବାଟିକି ତାରେ ପିଆଜ ଆଉ ମୃସଙ୍ଗ ପତ୍ର ଚୁନା ଦେଲେ ପିଆଜି ଆଉ
ଓହୋ, ଚଣା ଲେ ଏଟା ଚଣା ଟା କୋଉଟା ମଟର
ଏଇ ଯୋଉ ନାଇଁ ନାଇଁ ଚଣା ଗୋଟେ ହଉନି
ଚଣା ବଲେ କଣ ଟେ ଯୋଉ ଅ ହଁ ହଁ ହଁ ବାଟୁଳା
ହଁ ବାଟୁଳା ଆଉ ଗୋଟେ ଚଣା ଖୁଡିଆ ନା ହୋ କଣ କହୁନାହାନ୍ତି
ହଁ ହେଇଥିବ ଆଉ ବାଟୁଳା ଟା ନା ଶୁଣିଛେ ଏଇ ଯୋଉ ମସଲା କରିକି ଖା ହୁଏ
ହଁ ହେରା ତ ହଁ ଆଉ ଗୁରେ ଚଣା ଅଛି, ହଁ ତମର କୋଉ ଗାଁ?
ଆମର ସାଂପଡା, ତମର?
ଆମର ମଧ୍ୟ ଗଣ୍ଡ ସୋମ ପଡ଼ା ଆମ ନନନ୍ଦ ଅଛନ୍ତି ।
ତମ ନଣନ୍ଦ କିଏ ।
ନମିତା ତାଙ୍କ ନାଁ ।
ନମିତା ଗାଁ ଭିତରେ ନା ମାର୍କେଟ ସାଇଟ ।
ତାଙ୍କର ନା ମର ଭିତରକୁ ଗଲା ବେଳକୁ ତାଙ୍କ ଘର ଟା ମୁ । ହରେ ।
ହୁଁ ହେଇଥିବ ମୁଁ ଚିହ୍ନି ପାରିବିନି ।
ତାଙ୍କର ମାରଥେ ନା କଣ ତାଙ୍କର ଟାଇଟଲ ।
ଓ ହୋ ନମିତା ମାରଥା ।
ହଁ ପପୁ କୁ ଚିନିଛ ।
ହଁ ପପୁ ନନା ।
ହଁ ତାଙ୍କ ଭାଉଜ ।
ସାଙ୍ଗ ପୁଅ ହବ ସେ ।
ହଁ ।
ମାଉସୀ ଙ୍କ ପୁଅ ହବ।
ହଁ ।
ତାଙ୍କ ବୋଉ ମରିଗଲେ ଯେ ।
ହଁ ହଁ ଇଏ ସେକେଣ୍ଡ ।
ହଁ । ରଞ୍ଜୁ ମାଉସୀ ସିଏ ମୋ ମାଉସୀ ତାପରେ ସେ ସେକେଣ୍ଡ ମ୍ୟାରେଜ କଲେ ମାଉସା ।
ହଁ ତମ ମାଉସି ସିଏ।
ହଁ ବାଦ ଭୂଇଁ ର ଯିଏ ସିଏ ନୁହଁ। ଆଉ ଯିଏ ମରିଗଲେ ସେ ମୋ ନିଜ ମାଉସି ।
ଅହଁ ।
ହଁ ତାଙ୍କର କ୍ୟାନସର ରେ ମରିଗଲା ନା କଣ ।
ହଁ ତାହେଲେ ଆମ ଖୁଡି ଙ୍କୀ ତ ଚିହ୍ନିଥିବ ତାଙ୍କ ଭଉଣୀ।
ହୁଁ ଖୁଡ଼ି ବଲେ କିଏ ସୁଯତା ।
ଆଁ ।
କା ଭଉଣୀ ।
ନାଇଁ ଆମ ଖୁଡି ଶାଶୁ ତାଙ୍କ ଭଉଣୀ ଯୋଉ । ପପୁ ତାଙ୍କ ଶାଶୁ ତାଙ୍କ ମାଉସୀ ।
ତାଙ୍କ ମାଉସୀ । ଏଇ ଯୋଉ କାଳିଆ ମାତି କି ।
ହଁ ।
ଏ ହଁ ବରୁଣ ଘର ।
ହଁ ସିଏ ପରା ମୋ ଖୁଡି ସାସୁ ।
ହଁ ତମର ଗାଁ ଭିତରେ ନା ତାଙ୍କ ଘର ପାଖରେ ।
ଆମ ରୋ ରୋଡ ସାମ୍ନା ରୋଡରେ ।
ରୋଡ ସାଇଡ ବିଭୂତି ଭାଇ ଭାଇ ନାଇଁ କି ।
କର ।
ତମେ କିଏ ବିଭୂତି ଭାଇ ଘର।
ହଁ ଚିନିଲ ।
ବିଭୂତି ଭାଇଘର ଭାଉଜ।
ହଁ ।
ଇଏ ଭାଇ ମୁଁ ପରା ପୂଜା ।
ପୂଜା ।
ହଁ ଏଇ ଯୋଉ ଜନି ସାହି ମମାର ଝିଅ ।
ଏ ହେ ହଁ ।
ହଁ ଇଏ ଭଲ ଆଉ ଆମେ ଅଚି ଚିହ୍ନା ହେଇକି ଚିହ୍ନା ହେଇଯାଉଚେ ସବୁ ଗୁଡାକ ମାନେ ଅଛିିହ୍ନା । ତାହା କିଛି ନାହିଁ ଆଉ ଯୋଉ ଯୁଆ ଯକ ଟିକେ ଲାଗିଥାଅ।
ହଁ ହଁ ବିଉଡି ପରା ଆମ ଭଉଣୀ
ତମ ନିଜ ଭଉଣୀ?
ଅପା ଝିଅ।
ଓହୋ ପାଜ ହଁ ମୁଁ ତାଙ୍କ ସାଙ୍ଗରେ ଏକ ଉନଠୁ କଥା ହଉଥିଲି ଆଉ ତମେ ନୂଆ ବୋଲି ସେ କହିଲେ ମୋ ଦିଦି ବୋଲି କହିଲେ ତ।
ହଁ।
ସେଥା
ଭଲ।
ହମେ
ହଁ ସେ ଏପଟେ ଅଛନ୍ତି ଭଲ ଅଛନ୍ତି ଯାଇଥିଲି ପୁଅକୁ ଟିୁସନ ଛାଡି ଦେଖିଛି।
ହୁଁ ତମର ଝିଅ ଗୋଟେ ହେଇଛି ବଧେ ଏବେ ନା
ମୋର ନାହିଁ ତ।
ଆଉ ପୁଅ ଖାଲି ଗୋଟେ?
ହଁ।
ଆଉ ଯୋଉ ତମର ସିଜରିଙ୍ଗ ହେଇଥିଲା କଣ ଗୋଟେ
ନାଇ ସେଇଟା ସୀରରେ ଛୁଆ ଥିଲା।
ଓହୋ ମୁଁ ଭାବିଲି ଆଉ ଗୋଟେ ପିଲାଟା ହେଇଛି ବୋଲି।
ନା ନା ଆଉ ଆମ ଗାଁକୁ କେବେ ଆସିବୁ?
ଆଉ ଯାଇନି ତ ବାହାଘର ପ
ଏ ଶପଡା କେତେବେଳେ ଶପଡା କହିଲୁ। ମୁଁ ନମିତା ତ ଜଡା ବଲ ଆ
ତା ଯଉ କହିଲ ମେନି ପାଇନି ମାସ୍ଥା ଯୋଉ କହିଲ ମୁଁ କହିଲି ପପୁନ ନାହାରରେ ତ ମାସ୍ଥା ଆଉ ହେଇଟା କି ପପୁ ଯୋଉ କହିଦଲେ ତାପରେ ମୁଁ କଥାଟା ଧରିଦେଲି ଆଉ।
ହଁ ନହେଲେ କଥାଇ ବ ଚିନ ନା।
ହଁ ନାଇଁ ଯେମିତି ହେ ଲାଗି ଧରା ପଡିଯାଏନା କଣ କ ଖାଇଥାନ୍ତୁ ମାନେ ଡିଟେଲସ ମାନେ କହିଦଉଛେ ନା ଆମେ
ହଁ।
ଏଇ ଯୋଉ ଘର ପ୍ରତିଶ ଟା ହେଇଥିଲା ଇଏ ଯାଇଥିଲେ ଜାଇଁ।
ହଁ ଦେଖିଛି ତାଙ୍କୁ
ହଁ ପୁଅ ଛୋଟ ଥିଲା ପୁଅଟେ
ହଁ ପୁଅର କଣ ହେଇଥିଲା ବୋଲି ଖୁଡି କହୁଥିଲେ ନା କଣ?
ହଁ ଦେହ ଭଲ ନଥିଲା ତାର ଟିକେ ଜନ୍ମରୁ ଏଇ ଥଣ୍ଡା କଫ ହେଇକି କଫ ଜାକ କି ତାର ଟିକେ ଦେହ ଭଲ ନଥିଲା ତ ଏଇଥିଲାଗିସନେଶରରେ ଥିଲା ଭୁବନେଶ୍୍ୱର ରେ ହଁ।
ହୁଁ ଫନ ନାନୀର ପୁଣି କଣ ହବ ଏବେ ଗୋଟେ
ହଁ ତାର ତିନି ମାସ ନା ଚାରି ମାସ ହେଲାଣିିକ ଜାଣି ଦି ତିନି ମାସ ବୋଧେ
ହଁ ସେ ଫୋନ କରିଥିଲେ ଯେ କହୁଥିଲେ।
ଲିଟି ନାନୀର ପାଞ୍ଚ ମାସ
ହଁ ତାଙ୍କର ଆଗରୁ କଣ
ତାର ପୁଅ ଟା ସମସ୍ତଙ୍କର ପୁଅ ଜଣ କାମ ଲମ୍ବଉଛନ୍ତି ଆଉ।
ହଁ ହଁ।
ଫ୍ରୀରେ ରହିବା କଣ ଗୋଟେ ପରେ ଗୋଟେ କାମ ଚାଲିଛି।
ହଁ ସେ ଖେଳେଇବେ ଖେଲି ନାତି ନାଦୁଣି ଆଉ।
ନାଇଁ ବ୍ୟବହାରକୁ ବାାର ସବୁ ପଡିଲା ବସିକି କେତେ ଗୋଟା ମଣିଷ କେତେ ଦବ। କହିଲ ରୋଜଗାର ଥିଲେ ସେ କଣ କରୁଛନ୍ତି ଏଇ ବୁଲେଇକି ବିକୁଛନ୍ତି ରସୁଣ ପିଆଜ ଏଇଗୁଡାକ ଆଉ କେତେବେଳେ କେମିତି ସେମତି କଲର ଟା କଣ ସବୁବେଳେ ହଉଛି କି।
ହୁଁ।
ଆଉ ବୁଲେଇ ବିକିଲେ କେତେ କେତେ ଚଳେଇବ କହିଲ ତାର ପୁଣି ଅଲଗା ପୁଣି ବନ୍ଧୁବାନ୍ଧବ ଅଛନ୍ତି ନା ନାଇଁ ବ୍ୟବହାରକୁବହାର ପାଇଁ
ହଁ ଏମତି କେତେ କୁଆଡୁ ପଇସା ଆ
ହୁଁ ତାପରେ ସାଇକେଲ ରେ ହେଲେ କେତେ ବୁଲେଇ ବୁଲେଇ ବେପାର କରିବା। ଏ ଲଗି ବକ୍ ଚେଡ୍ରନ୍ ମା କିଣା କେଣା ହେଇଛି? ପାଞ୍ଚ ଦଶ ଦିନ ତଳେ କିଣା ହେ।ଲା
ତମ ତମ ଯୋଉ ଭାଇ କଣ କରୁଛନ୍ତି?
ସେମଡିସିୋର ରେ ଅଛନ୍ତି।
ହୁଁ ହଁ ଭଲ ଆମେ ଚିହ୍ନା କରଛେ।
ମୁଁ ଏଇୁ ଖଚ ମୁଁ କହିଲି କିଏ ବୋଲି ସେିଏ ଝିଅଟେ ନା ପୁଅଟେ ମୁଁ ଦେଖିଥିଲି ମୁଁ ତମକୁ ହୁଁ ହୁଁ ହୁଁ।
ଅଁ ପୁଅ ଯେତେବେଳେ ଚୁଟି ନ ପକେଇଥିଲା
ହଁ ମୁଁ କହିଲି ଝିଅଟେ ବୋଧେ ଦେଖିବା ତାଙ୍କୁ ମେସେଜ କରିବା ଆଉ ତାପରେ ବି ଗଆ। ନମ୍ବର ଦେଲେ ନା ଆଉ ନହେଲେ ମୁଁ କାଲି ଠୁ ଭାବିଲି ଏଣି ମେସେଜ କରିବି ବୋଲି
ହଁ।
ଅ ଆଉ କଣ ଖାଇଥିଲା ମୁଁ ଦଉଛିୁ।
ହଁ ଟାଇମ ତ ଛଅ ଟା ହେଲାଣି ଆଉ।
ହଁ ମୁଁ କହିଲି ମୋ ଶାଶୁ ନାହାନ୍ତି ତ
ହୁଁ ପାଇସଛନ୍ତି କି?
ସେ ମରି ଯାଇଥାନ୍ତି ପା ଡେଥ ହେଇଯାଇଛି ତାଙ୍କର
ଏବେ?
ନାଇଁ ନଅ ବର୍ଷ ହେଲାଣି ମୋ ବାହାଘର ହେଇ ନଥିଲା । ନଅ ବର୍ଷ ହେଲା ଏମାନେ ତାପରେ ଆମେ ମୋ ଦିଅର ଆଉ ହଜବାଣ୍ଡ ମୁଁ ଆମ ପୁଅ ନାଇଁ ସେ ବାହାଘ ହେଇ ନାହାନ୍ତି ବାହାଘର ହବ ଆଉ ଏଇ ମାର୍ଘଶିର କି ମାଗ ଫାଲଗୁନା ଆଡକୁ
ଠିକେ ସରିଲାଣି?
ହଁ ସେ ଭଲ ପାଉଛନ୍ତି ତ ଖାଲି ବାହାଘର କରିବା କଥା। ହଁ ଅଛନ୍ତି ତାଙ୍କର ରାଜି ଆମର ରାଜି ଖାଲି ବାହାଘର ହେବ ଆଉ।
ହଁ ଗୁଗ ନ କାର
ତାଙ୍କର ପିପିଲି ।
ହୁଁ ।
ହୁଁ ।
ପାଊ ଗୋଡା ଭିତରକୁ ବୋଧେ
ନାଇଁ ମେନ ରୋଡ ସାଇଡ ପପୁନନା ହର ଭିତରରୁ ଆମର ଏଇ ମେ ରୋଡ ସାଇଡ ଛକ ପୂର୍ବରୁ ଯୋଉ ଗୋଟେ ଅ ଗଳିଟେ ଆସୁଛି ଡାହାଣ ପଟେ ହେଇପଟେ ମୁହରେ
ହଁ ମୁଁ ଏବେ ଯାଇଥିଲି ତ ମୁଁ ଏବେ ଯାଇଥିଲି । ହୁଁ ।
ହୁଁ ହୁଁ ।
ଏଇ ରଜ ଟିକି
ଓ ହୋ ।
ହୁଁ
ସେଇ ନମିତା ଆଣୀକୁ ଦେଖିଥିଲି ମହାମାଇ ଓଷା କରି ଯାଇଥିଲା ନା ସନି ଓଷା କଠି ଗୋଟେ ଯାଇଥିଲା ଗୋଟେ ଦିନ ଦେଖ ହୁଁ ହୁଁ।
ହୁଁ ନମିତା ଏବେ ଆସିଥିଲେ।।
କଣ ଖାଇଥିଲ?
ମୁଁ ଏଇ ବରା ଚପ ସିଙ୍ଗିଡା ଜଣେ ଆସିଥିଲେ ତ ଆଣିଥିଲେ । ଖାଇଥିଲି ଆଉ କଣ ଖାଇଥିଲ ତମେ?
ମୁଁ ହେଇ ପାସ୍ତା ଟିକେ ଖାଇଥିଲି ।
ହଁ ପୁଅ କେତେ ବର୍ଷ ହେଲାଣି?
ତାଙ୍କୁ ବର୍ଷେ ହବ ଏଇତି ତିରିଶକି।
ହଉ ଜନ୍ମଦିନ କରିବ?
ବର୍ଷ ପୂୁରଣୀ କରିବାକୁ ଯାଇ ମନା କରୁସଛନ୍ତି। କୁସଛନ୍ତି ନାଇଁ କରିବାନି ବୋଲି ।
କାହିଁକି?
କରିବାନି ଖାଲି ଏମତି ପୂଜା କରିଦବା ।
କେକ୍ କାଟିଦବା ଆଉ ।
ହଁ ଘରେ ଖାଲି ଆମର ବଁଶ ଟା ଆଉ ଘରେ ଖାଲି କରିଦବା ଆଉ ।
ହୁଁ ଆଉ ଯାହାର ଯାହା ହେଲେ ବି ଯିବେ ।
ହଁ । ଆମର ତ ଦେଇେଇଛନ୍ତି ଆସିବେ ବଲେ ଆସିବ ଆଉ ଇଏ ଯଦି କହିବେ ବୋଲେ ଆସିବେ ନା ନ କହିବେ ବଲେ କେମିତି ଆସିବେ । ପଇସା କା ଦେଇ ଦେଇେଇଛନ୍ତି କିନ୍ତୁ ଆଗକୁଆ ଆସେ ।
ହୁଁ ।
ପଇସା ଘରିକା ଦେଇ ଦେଇସନ ସମସ୍ତେ ଏଠି ବାପା ପାଇଁ ପାଞ୍ଚ ଦେଇଦେଇଛି ମୋ ପାଇଁ ଲୁଗା । ଥିଲ ପୁଅ ପାଇଁ ପଇସା ଦେଇଥିଲା ରମେଶ ପାଇଁ ତାଙ୍କ ପାଇଁ ହଁ। ପଇସା ଦେଇ ଦେଇେଇଥିଲା ବର୍ଷ ପୁରାଣୀ କରିବାର ଥିଲା ନା ଆମର ଏବେ ସିନା ମନା କଲେ।
ହ ହଉ ଆଉ ହଉ ଯା ଧୂପ ଦେଇଦବ ଆଉ। ମୁଁ ଲଗେଇବି ଆଉ।
ହଁ ହଉ ରଖୁଛି।
ହଁ।